ହ୍ୟାଲୋ ଆଜ୍ଞା ପ୍ରଣାମ ପ୍ରଣାମ। ପ୍ରଣାମ ପ୍ରଣାମ।
ପ୍ରଣାମ। ଆଉ କଣ କରୁଛନ୍ତି?
ନାଇଁ ଏମିତି ଥିଲି ଘରେ ଆଉ।
ଓହୋ ଆଉ ଖିଆ ପିଆ ଆଜି ସକାଳେ କଣ ହେଇଛି?
ଆଉ ଖିଆ ପିଆ ସେମିତି କିଛି ବିଶେଷ ହେଇନି ଜଳଖିଆ ଖିଆ ହେଇଛି ଆଉ।
ଓହୋ ଜଳଖିଆ ଖିଆ ହେଇଛି। ଆଉ କଣ ଜଳଖିଆ କଣ ଆଜ୍ଞା।
ଆପଣଙ୍କର ଏନ୍ସି ସି କେତେ ବାଟ ଗଲା?
ଆଜ୍ଞା ମୁଁ ଲାଷ୍ଟ ଇୟରକୁ ଆସିଲିଣି ତ ଚାଲିଲା କଥା ଆଉ।
ଆଚ୍ଛା ଆଚ୍ଛା। ଆପଣ ଜବ୍ ଫବ୍ ପାଇଁ ପକେଇଲେଣି ଫର୍ମ? ହ୍ୟାଲୋ ହ୍ୟାଲୋ। ହ୍ୟାଲୋ।
ଆଜ୍ଞା। ହ୍ୟାଲୋ।
ହ୍ୟାଲୋ।
ଟିକେ ଆପଣ ଆଉ କଣ ଟିକେ ପ୍ରୋବ୍ଲେମ୍ ହବ ଟିକେ ବାହାରକୁ ଆସିଯାଆନ୍ତି କୋଉଠି ଅଛନ୍ତି ଟିକେ ନେଟୱର୍କ ପାଉନି ପଳେଇ ଆସନ୍ତୁ।
ଆଜ୍ଞା।
ବାଲକୁନିରେ ଅଛି ବର୍ତ୍ତମାନ।
ଓହୋ ଆଉ କଣ କ ଏବେ ଆଉ ଝିଅ କୁଆଡେ ଯାଇଛି ଆପଣ ଝିଅ ସହିତ କଥା ହେଇଥିଲି ବହୁତ କଥା ହେଇଥିଲି ତ ଆଜି ଟିକେ ବହୁତ ମନ ଖୁସି ଲାଗୁଥିଲା କାଲି। ତ ଆଜି କଥା ପାଇଁ ବହୁତ ମନ ହେଲା ଯେହେତୁ ଆପଣଙ୍କ ସହ ଟିକେ କଲ କରିଥିଲୁ ଆଉ।
ଆଜ୍ଞା ଆଜ୍ଞା ବଢିଆ କଥା ନା ଆଉ। ଏମିତି ସବୁବେଳେ ମାନେ ଆମ ଖୁସିରେ ସବୁବେଳେ ରହିଲେ ଭଲ ନା ଆଉ।
ଆଜ୍ଞା।
ସବୁବେଳେ ଖୁସି ରହିଲେ ଭଲ ଲାଗିବ ନା ଆଉ।
ଆଜ୍ଞା ଆଜ୍ଞା ଏଗଳୁ ହ୍ୟାଲୋ। ଆଉ ଆପଣ ରହୁଛନ୍ତି।
ନା ନା ମୁଁ ଘରେ ରହୁଛି ନା।
ଆପଣ ଘରେ ରହୁଛନ୍ତି।
ଆଜ୍ଞା।
ଆଜ୍ଞା ଆଜ୍ଞା।
ଆମ କଲେଜଟା ଏଇଠୁ ପାଖ ଆପଣ କଣ ହୋଷ୍ଟେଲରେ ରହୁଛନ୍ତି କି?
ନା ନା ଆମେ ମୁଁ ତ ଘରେ ରହୁଛି ଆସିଛି ହଷ୍ଟେଲକୁ।
ଯେହେତୁ ଘରଟା କଲେଜଟା ପାଖରେ ତେଣୁ ଯିବା ଆସିବା ଚାଲିଛି।
ଆଜ୍ଞା ଆଜ୍ଞା। ସ୍ପ।
ଆପଣଙ୍କର ଏ ନ୍ ସି ସି ଯେତେବେଳେପ୍ଯା ଯୋଉ ଜାନୁଆରୀ ଛବିଶି ହୋଉ କି ଅଗଷ୍ଟ ଆପଣଙ୍କର ଓ ଆପଣ ତ ଏ ନ୍ ସି ସି ପିଲା ସବୁ ପ୍ୟାରେଡ୍ କରୁଥିବେ?
ଆଜ୍ଞା। କେନ୍ଦ୍ରାପଡ଼ା ଯିବା ବୁଲି।
ମୁଁ ଭୁଲି ଯେତେବେଳେ ଆପଣଙ୍କର ଅ ଏମ ସି ସି ଗ୍ୟାଙ୍ଗ ଆପଣଙ୍କର ଅଗଷ୍ଟ ପନ୍ଦର ହୋଉ କି ସାଧାରଣତନ୍ତ୍ର ଦିବସ ଜାନୁଆରୀ ଛବିଶି ହୋଉ ଆପଣଙ୍କର ତ ପ୍ୟାରେଡ୍ କରୁଥିବେ ପିଲା?
ଆଜ୍ଞା।
ହଁ ମୁଁ ସେଇଆ କହୁଚି।
ଆଜ୍ଞା।
କୌଣସି ଗୋଟେ ଅତିଥି ଆସନ୍ତୁ କି ଆପଣଙ୍କର ଫଙ୍କସନ ହୋଉ କଲେଜ ରେ ତାଙ୍କର ପ୍ୟାରେଡ୍ ହୋଉଥିବ ନିଶ୍ଚୟେ। କ୍ଲାସ ହେଷ୍ଟିଙ୍ଗ୍ ବେଳେ ବି ପା ଆପଣ ଠିଆ ହୋଉଥିବେ। ଆପଣ କଣ ଲିଡର?
ଆଜ୍ଞା ଆଜ୍ଞା ଆଜ୍ଞା। ମୁଁ ଲିଡର ଅଛି ଏବେ।
ହଁ ଜଣା ପଡୁଚି ଆଉ।
କଁ ପାଇଁ ଯାଇଚନ୍ତି? ଆଜ୍ଞା। ଆଉ ଆପଣଙ୍କ ଅସ ମ୍ୟାରେଜ୍ କରିଚନ୍ତି?
ବର୍ତ୍ତମାନ ମୁଁ ପଢୁଚି ପାଠ। ପ୍ଲସ୍ ଥ୍ରୀ ଫାଇନାଲ ଇୟରିଲି ପାଠ ପଢୁଚି।
ଆପଣ ପ୍ଲସ୍ ଥ୍ରୀ ଫାଇନାଲ ରେ ପଢୁଚନ୍ତି?
ହଁ।
ଓହୋ ମୋର ଖ୍ୟାଲ ନଥିଲା ମୁଁ ତ - - ଟିକିଏ ଇଆଡେ ବ୍ୟସ୍ତ। ମୁଁ ଅ ଓ ଠିକ୍ ହେ ଠିକ୍ ଠିକ୍ ମୋର ବି ତ ସେଇ ଫାଇନାଲି ଇଅର।
ହଁ ପରା ପୂର୍ବ କଥାରେ କୁହା ଆଲୋଚନା କୁ ନେଇଥିଲି।।
ଆଜ୍ଞା ଆଜ୍ଞା। ଆଜ୍ଞା ତ କାଲି ଆପଣ ତ ଆସିନଥିଲେ ନ ଅ। ପରଦିନ ଆସିଥିଲେ କଥା ହବା ପାଇଁ।
ଆଜ୍ଞା ଆଜ୍ଞା। କାଲି ଟିକିଏ ବ୍ୟସ୍ତ ରହିଗଲି - - ତ ଭାଇଙ୍କ ବାହାଘର ଥିଲା ତେଣୁକରି
ହଁ ହଁ ହଁ ବୁଝିଲି। ମନେ ପଇଲା ମନେ ପଇଲା ତ ମ୍ୟାରେଜକୁ ଯିବେ ବୋଲି କହିଲେ ମୁଁ ତ ମୁଁ ବୋହୁତ ମେସେଜ କରିଛି ଆପଣଙ୍କୁ ଉକ୍ତ କଥା ହଵାପାଇଁ ତ ଆପଣ ଆସିପାଇଲେନି ହଁ ଆପଣଙ୍କୁ କାଲି ବହୁତ ମେସେଜ କରିଛି।
ହୁଁ ହୁଁ।
ଆଉ କଣ କାଲି ନାଚକୁଦ ହେଲା ଭାଇଙ୍କ ବାହାଘରରେ?
ହଁ ହଁ ପୁରା ତାଙ୍କ ଝିଅ ଘର ଗାଁ ଦାଣ୍ଡ ପୁରା ଧୂଳି ଉଡିଚି। ପୁରା ନାଚଡା ହେଇଚି। ଭାଇ ବାହାଘରକୁ ଛଡା ହଵ ନା କଣ?
ଆଉ ପୁରା ଉଡେଇ ଦେଇଚ କାଲି ତାହେଲେ ଆଉ।
ହଁ ହଁ।
ଅଆ ଏଲା ରେଡି ଆଉ।
ବା ବାହାଘର ପର ହଁ ନିହାତି ମୁଁ ଡ୍ୟାନ୍ସ ଏମିଡେରେ ବି କରେ ଆଉ ବର ଯାତ୍ରୀତ ଆସିଲା ମାନେ ମାଇକି ବାଜିବ ମାନେ ତ ନି ନିଶ୍ଚିତ ଡ୍ୟାନ୍ସ
କିଏ କହିଲା। ଆଉ ଆଜ୍ଞା ଆଉ ଆଜିର ଖା ଖରା ବେଳରେ ଖାଦ୍ୟ କଣ କରିଚନ୍ତି?
ଖରାବେଳର ଖାଦ୍ୟ ବୋଧହୁଏ ଭା ଭାତ ହେଇଛି ପୋଟଳ ତର୍କାରୀ ଆଉ ଭଜା। ଅଁ ଆଉ ଉପମା ଟିଏ ହେଇଥିବ ବୋଧେ ଆଉ।
ଆଜ୍ଞା ଆଉ ପାଠ୍ ପଢାଟା ଆପଣଙ୍କର ମନ ଏମିତି ଅଛି କଲେଜ୍ କେମ୍ତି କଟୁଛି ଆପଣଙ୍କର?
ପାଠପଢାରେ ଟୋଟାଲି ମନ ନାହିଁ।
ଆଉ କୁ ଆଉ ଆଉ ଆଉ କିଛି ଅଛି ତାହେଲେ?
ପାଠ ପଢାରେ ପଢ୍ ପଢିବା ପାଇଁ ଏତେ ବି ଇଚ୍ଛା ଲାଗୁନି କାରଣ - ଅ ପରୀକ୍ଷାର ଯୋଉ ଖାତାର ଯୋଉ ଦେଖା ଯାଉଛି ପ୍ରଶ୍ନ ଉତ୍ତରର ଯୋଉ ମୂଲ୍ୟାୟନ - - ଟା ଯୋଉ ଭଳିଆ ଏବେ ପକ୍ଷବାତିତା ନୀତିରେ ଚ଼ାଲିଚି ତେଣୁକରି ପାଠ ପଢିବାକୁ ଆଉ ଟୋଟାଲି ଇଚ୍ଛା ହୋଉନି। ସମ୍ପର୍କୀୟ ଦେ ଦେଖିକି ଇଏ ମୋର ଅ ଅପ୍ରିୟ ଶିଷ୍ୟ, ସିଏ ମୋର ପ୍ରିୟ ଶିଷ୍ୟ, ଇଏ ମୋର ଭଲ ଛାତ୍ର। ତାକୁ ଦେଖିକି ମାର୍କ ଦିଆ ଦିଆହୋଉଛି ତାହେଲେ ଆମେ ପଢି ପଢି ଆମର ଆଉ କି ଲାଭ ଆମର ତ ସବୁ ପରିଶ୍ରମ ବୃଥାା ନା ତେଣୁକରି ଆଉ ଇଚ୍ଛା ହୋଉନେଇଁ ପାଠ ପଢିବାକୁ। ଏମିତିରେ ତ ବ ସେମିଷ୍ଟାରରେ ମାର୍କ ରହି ଯାଉଛି ଆଉ କଣ ଦର୍କାରେ ପଢିଆ। ଯେ ପଢେ ନ ପଢେ ସେମିଷ୍ଟାରରେ ଏଇଟ ପଏଣ୍ଟ ନାଇନ ପଏଣ୍ଟ ରଇ ଆଉ ପାଠ କାଇଁ ପ
ଆଜ୍ଞା। ଯେ ପଏଣ୍ଟ ଜିଏ ନ ପଢିଲେବି ସିଏ ରଖିଦୋଉଛି ଏଇଟ୍ ପଏନ୍ଥ।
ସିଏ ରଖୁଛି ଏଇଟ୍ ପଏଣ୍ଟ ତେଣୁକରି ଆଉ ଭଲ୍ ଲାଗୁନି ଗୋଟେ ଗୋଟେ କମ୍ ମାନେ ଇଏ ଥିଲାକୁ କୋଉ ନିଜ ସମକକ୍ଷରେ ଦେଖିଲେ ଆଉ ଉଁ ଇଚ୍ଛା ଲାଗୁନି ପଢେଇବା ପାଇଁ। ତାପରେ କମ୍ପିଟିସନ୍ ଲେବୁଲ ଟା ଯୋଉ ରେଟ୍ ରେ ବଢି ବଢି ଚାଲିଚି ଆଉ ସେଇ ରେଟ୍ ରେ ନ ପଢିଲେ ଆଗୁକୁ ବଢି ପାରିବନି।
ଆଜ୍ଞା ଆଜ୍ଞା। ଆଉ ଆପଣ ଙ୍କ ତାହେଲେ କଲେଜ ସବୁଦିନ୍ ଯାଉଚନ୍ତି ନା
ନାଇଁ ନାଇଁ ମୁଁ କଲେଜ୍ ସବୁବେଳେ ହଁ ହଁ ସବୁ ସବୁବେଳେ ନା ସବୁବେଳେ ଯୋଉଦିନ ଇଚ୍ଛା ନା ଆମର ଡେଲି କ୍ଲାସ ହୋଉଚି। ତେଣୁ ସବୁବେଳେ ଯେବେ ଏବେ କୋଉଦିନ ଯେଦି ହିଲନେସ୍ ଥିବ କୋଉଦିନ ହସ୍ପିଟାଲାଇଜ୍ ହେଇଯିବୁ ତାହେଲେ ଘରେ ରହିଆକୁ ପଡୁଛି ନିହାତି। ଯେତେବେଳ କାମ ଥିବ ଅଧିକ ଘରେ ରହିଆକୁ ପଡୁଛି।
ଆଜ୍ଞା ଆପଣ ତାହେଲେ କ୍ଲାସ୍ କରୁ କ୍ଲାସ୍ କରୁଚନ୍ତି ଯାଇକି ନା କଁ?
ହଁ ହଁ ନିହାତି। ଆପଣଙ୍କୁ ଭୟସ୍ ଲାଖୁଛି ଶୁଭୁନି।
ଓହୋ ହାଲୋ
ହାଲୋ ହଁ ଶୁଭିଲା ଶୁଭିଲା।
ଆଜ୍ଞା ମୋର ସେଇ ପ୍ଲସ୍ ଥ୍ରୀ ଫାଇନାଲ୍ ଇୟର।
ହଁ ହଁ ମୋର ମନେ ଅଛି ଆପଣ ପୂର୍ବ କଲ୍ ରେ କହିଥିଲେ ଆପଣଙ୍କର ପ୍ଲସ୍ ଥ୍ରୀ ଫାଇନାଲ୍ ଏୟର। ପଲ୍ଟିକାଲ୍ ସାଇନ୍ସ ଅନର୍ସ ଆପଣଙ୍କ ପଡିଶା ଘର ଭାଇ ଜଣେ ନେଇଥିଲେ। ଆପଣ ଏମ୍ ସି ସି ନେଇଛନ୍ତି ମନେ ଅଛି ମନେ ଅଛି।
ଆଃ ଆପଣ ସବୁ ମନେ ରଖିଛନ୍ତି ମୁଁ ବହୁତ୍ ଖୁସି ଯେହେତୁ ଜାଣିକି ବହୁତ୍ ଇଏ ଯିଏ କରୁଚି। ତ ମୋର ତ ଏତେ ବି ଖ୍ୟା ମୋର ତ ଏତେ ଖ୍ୟାଲ୍ ନଥିଲା କି ମୁଁ କାଲି ବି ଗୋଟେ ଏମ୍ତି ଆପଣଙ୍କ ଭଳି ଜଣଙ୍କ ସହିତ କଥା ହେଇଥିଲି। ତ ସିଏ ବି ମତେ ଏମ୍ତି କହୁଥିଲେ ଏଇ କଥା ଇଏ ଜିଏ ମୁଁ ଭାବି ଇଏମୁଁ ତ ପିଇକି ଆସି ଥିଲା। ଆପଣଙ୍କ ସହିତ ତ କଥା ହେଇନି କାଲି। ତ ବୋହୁତ୍ ମେସେଜ ବି ତମୁକୁ କରିଥିଲି ଯୋଉ କଥା ହବା ପାଇଁ।? ତ ଆପଣ ଗୋଟେ ବାହାଘରରେ ଥିବାରୁ ମୋ ସଇତ ଯୋଗଦାନ କରିଦେଇ ପାରିଲେନି। ତୋ ଆଜି ଆସିଚନ୍ତି ବୋହୁତ୍ ଖୁସ୍ ବି ଲାଗୁଛି।
ହୁଁ ମୁଁ ଗୋଟେ ପ୍ରାଇମ ମିନିଷ୍ଟର ବୋଧେ।
ଆଜ୍ଞା କେତେ ଆପଣଙ୍କ କଥାବାର୍ତ୍ତା ମତେ ବହୁତ ଭଲ ଲାଗୁଛି ବହୁତ ଖୁସି ବି ଲାଗୁଛି। କଥା ହେଇ ଆ
ନିହାତି ନିହାତି। ଯେହେତୁ ମୁଁ ଗୋଟେ ଓଡିଆ ଡିପାର୍ଟମେଣ୍ଟରୁ ବିଲଙ୍ଗସ କରେ ଜଣ ଆମର୍ ଟିକେ କଥାବାର୍ତ୍ତା ରେ ଶାଳୀନତା ଆମେ ଟିକେ କଥାକୁ ଟିକେ ଓଡିଆ ବେଶୀ ଟିକେ ସଂସ୍କାରିତ ମାର୍ଜିତ କରି କହୁ।
ଆଜ୍ଞା ଆଜ୍ଞା। ଆଜ୍ଞା ଆଜ୍ଞା। ଆଉ ଆପଣଙ୍କ ଆଉ କାଲି ଦିନ ଟା ଟିକେ ଭାଇଙ୍କ ବାହାଘର ବିଷୟ ଟିକେ ତୁଳନା କରନ୍ତୁ ମୁଁ ଟିକେ ଶୁଣେ। କୋଉ ଭଳିଆ କଣ କଟିଛି କାଲି ଦିନଟା ତମ ସହ।
ହଁ ବାହାଘର ତ ଯେମିତି ଆଜି ଚାଲି ଯିବା କଥା ଯାଇଥିଲା ସେଠି ତାଙ୍କର ସେ ଆମକୁ ଯେମିତି ଚର୍ଚ୍ଚା କରିବା କଥା ବର ସାଇଡ ଆମକୁ ଚର୍ଚ୍ଚା ବି କରିଥିଲେ। ତାପରେ ସମସ୍ତେ ମାଲପି ମାଲ ପିନ ଦେଇଥିଲେ ମଦ ଫଦ ପିଦେଇଥିଲେ ସେଇ ଯୋଉ ଭାଇ ମାନେ ଯାହା ଯାଇଥିଲେ ବାରଯା ତ୍ରି ସେ ତା ତାପରେ ଝିଅ ଦ୍ୱାର ବି ଯାଇକି ତାଙ୍କ ଯିଏ ଭାଉଜ ତାଙ୍କୁ ବି ଧରିକି ବହୁତ ସାରା ନାଚା ନାଚି କଲୁ ତାପରେ ଭୋଜି ଟିକେ ଖାଇକି ଆଇସ୍କ୍ରିମ ଗୁ ସୁୁଟାଇ
ଭାଉଜଙ୍କୁ ନେଇ ଆସିଲ ଇଏ ର ମା ଭାଉଜଙ୍କୁ ନେଇ ଆସିିକି ନାଚା ନାଚି କରିଦେଲ।
ହଁ-ହଁ।
ହାଁ ହେଲା ଆଉ ଯାହା ହ‌ଉ, ନୂଆ ଭାଉଜ ସ ବି ହେଇଯାଇଛି ବହୁତ ଭଲ।
ଆପଣଙ୍କର କୋଉ ସାଇଡ୍ ରେ ଘର କହିଥିଲେ।
ଆଜ୍ଞା।
ଆପଣଙ୍କର କୋଉ ସାଇଟ୍ ରେ ଘର କହିଥିଲେ।
ଆଜ୍ଞା ଆମର ଛତିଆ ଜାଣିଛନ୍ତି ଛତିଆ ବଟ।
ଯାଜପୁର ହଁ-ହଁ। ହଁ-ହଁ ଜାଣିପାଇଲି ମତେ ଏବେ କିଏ ଜଣେ ହରିପୁର କହିଲେ ତ ମୁଁ ସେଥିପାଇଁ ଟିକେ କନଫ୍ୟୁଜ ହେଇଗଲି ଠିକ୍ ଅଛିି।
ଓହୋ ଆଉ ତ ଆପଣ ବି ବହୁତ୍ ଇଏ ଅଛନ୍ତି ଆଉ କଣ କିଛି କୁହନ୍ତୁ?
କ‌ଣ କହିଲେ ଠିକ୍ ରେ
ହାଲୋ।